ହଁ ଭଉଣୀ କଣ କରୁଛ?
କିଛି ନାଇଁ ବସିଛି ଆଉ ତମେ କଣ କରୁଛ?
ଏଇ ମୁଁ ବସିଛି ଏଇପଟେ ମୁଁ ବଡୁ ଏପଟେ ବସିକି କଣ କହିଲାଣି ପଇସା ପଇସା ଖାଲି।
ଓହୋ ମୁଁ ଏଇ ଟିକେ ବର୍ଷା ହଉଥିଲା ତ ଟିକେ ବାଲକୋନୀରେ ବସି ସେ କିନି ବର୍ଷାର ମଜା ନଉଛି ଆଉ ହଁ ଆମ ଆଡେ ବି ବର୍ଷା ହଉଛି
ଏବେ ଜୋର ସେ ହେଉଛି ବା।
ହଁ ସବୁଆଡେ ତ ବର୍ଷା ହଉଛି ଆଉ କୋଉ ଆଡେ ବର୍ଷା ନ ହଉଛି କି।
ହଁ ବର୍ଷା ଟା ହେବା ଭଲ ବହୁତ ଗୁଳିୁ ଗୁଳି ଗରମ ହଉଛି।
ହଁ ଏ ଯୋଉ ଗରମରେ ଲୋକ ଘରୁ ବାହାରି ପାରୁନାହାନ୍ତି ବର୍ଷା ହେବା ଟା ଭଲ। ମଝି ରେ ଛାଡି ଦେଇଥିଲା ପୁଣି ଏବେ ବି ହେଉଛି।
ହଁ ହଁ ତମ ଘରେ ଏବେ ଛୁଆ ଅଛନ୍ତି ନା କଣ ପାଟି ଶୁଭୁଛି ଆଉ।
ହଁ ଆମଘରେ ଛୁଆ ଅଛନ୍ତି ରଜ ହ ଆସିଲେଣି ତ ଏ ସବୁ କୁଣିଆ ମାନେ ସବୁ ଆସିଛନ୍ତି।
ଏ ତାଙ୍କୁଟିକେ ଦୂରେଇକି ରଖ ତାଙ୍କ କଥା ଟା ଶୁଭିଲେ ଭଲ ନୁହେଁ ତ ଟିକେ ଦୂରେଇକି ରଖ।
ଓହୋ ସିଏ ସେପଟେ ଅଛନ୍ତି ମୁଁ ଏ ବାଲକୁନ ରେ ବସିଛି।
ଆଛା।
ହୁଁ
ଆଉ ସବୁ ଭଲ ତମର?
ହଁ ଭଲ ତମର?
ହଁ ମୋର ବି ସବୁ ଭଲ ମୋର ସବୁ ବହୁତ ଭଲ ଭଗବାନଙ୍କ କୃଅ ଘରେ ସବୁ ଭଲ ଭଲ ଚାଲିଛି ଆମ ଘରେ ସବୁ କେମତି ଅଛନ୍ତି?
ହଁ ଆମୋ ଘରେ ସବୁ ଭଲ ଅଛନ୍ତି, ତମ ଘରେ?
ହଁ ଆମ ଘରେ ବି ସବୁ ଭଲ ଅଛନ୍ତି।
ହୁଁ ହୁଁ
ଭଉଣୀ ତମ ଭଉଣୀ ମତେ କଲ୍ କରିଥିଲେ ଆଜି ଜାଣିଛ ନା ମୁଁ ଆଜି ତାଙ୍କୁ ଦେଖି ଦେଖିଲି ବଜାର ଯାଇଥିଲି ଆଜି ତମକୁ ଦେଖିଲି।
ଓହୋ ସେ କଲ୍ କରିଥିଲେ।
ହଁ କିଛି ନା ଏମିତି କଥା ହେଲି ସେଇଠି ସେ ପାଖାପାଖି ଥିଲେ କହିଲେ। ଯେ ତମେ ଝିଅ ଇଆଡେ କୁଆଡେ ଆସିଚ ତମେ ମୋ ସାନ ଭଉଣୀର ସାଙ୍ଗ ନା ଏମିତି ସେ ଓ କଥା ହଉଥିଲି ପଚାରିଲେ ଭଲ ମନ୍ଦ ସବୁ ପଚାରିଲେ ମୋତେ ଡାକୁଥିଲେ ଖାଇବା ପାଇଁ କହିଲେ ଆସୁନ ଖାଇବା ଆଉ ଗଲିନି ଏପଟେ ବର୍ଷା ବି ଉଠେଇଥିଲା ନା ଶୀଘ୍ର ଆସି ଘରେ କେମିତି ପହଞ୍ଚିବି ମୋର ସେ ଚିନ୍ତା ଥିଲା।
ହଁ ତାପରେ ବ-ବର୍ଷା ହବା ଠି କି କିଛି ନାଇଁ ଯୋଉ ଘର ଘଡଘଡି ବିଜୁଳି ମାରୁଛି ତା ଦେହରେ ଯୋଉ ପବନ କାଳେ ଗଛ ଗଳି ପଡିବ କି ଉପରେ ଡର ଲାଗିବା କଥା
ହଁ ସେଇ କଥା ପରା କହିଛନ୍ତି ତମ ଘରକୁ ଯିବା ପାଇଁ ତମେ ତ ପାଙ୍ଗ ହେଇକି ମତେ ଡାକିଲନି କେବେ।
ଡାକିନି କଣ ଭାବିଲି କାଳେ ତମେ ବ୍ୟସ୍ତ ଏ ଡାକି ଦିଅ।
ଓହୋ ତମ ଭଉଣୀ ଡାକିଛନ୍ତି ଗଲେ ରଜ ରଜରେ ଆସିବ ଆମ ଘରକୁ ତମର ସେପଟେ କାଳେ ରଜ ଭଲ ବଡ ଆକାରରେ ହଉଚି।
ହଁ ରଜ ଆମର ଏଠି ବଡ ଆକାରରେ ହଉଚି ଦୋଳି ଫୋଳି ଆମେ ସବୁ ପଟା ଦୋଳି ସବୁ କରିି ଖେଳନ୍ତି। ଆଉ ସମସ୍ତେ ଝିଅ ସମସ୍ତଙ୍କ ଘରକୁ ଯାଆନ୍ତି ଖାଇବା ପାଇଁ ରଜ ପାନ ଖିଆ ହୁଏ ପୋଡ ପିଠା ଖିଆ ହୁଏ ହଁ। ଆଉ ତମ ସିଆଡେ କଣ କଣ ହୁଏ ନି କି?
ଆମର ରଜ ପଟେ ଏତେ ହୁଆ କରନ୍ତିନି।
ଉଁ
ଆମର ଦୁର୍ଗା ପୂଜା ହୁଏ ବହୁତ ବଡ ଆକାରରେ ଦୁର୍ଗା ପୂଜା ଟା ହୁଏ।
ଓହୋ ଆଚ୍ଛା ଦୁର୍ଗା ପୂଜା ହୁଏ।
ଖଣ୍ଡାୟତ ଘରର ଛୁଆ।
ଓହୋ ଆମର ବି ହୁଏ ଯେ କି ଆମର ବେଶୀ ବଡ ଆକାର ନୁହେଁ ଯେ ସେମିତି ମାନେ ନରମାଲ ସେମିତି ହୁଏ। ରଥଯାତ୍ରା ଆସି ଖାଲି ପୂଜା ହୁଏ ତମର କେମତି କଣ ହୁଏ ଦର୍ଗାପୂଜା।
ଆମର ଏଇଠି ଦିଟା ସାହି ଅଚନ୍ତି ପଚାଶ ସତୁରି ଘର ହବ ଷାଠିଏ ସତୁରି ଘର ଆମର ସବୁ ଖଣ୍ଡାୟତ ହେଲା କି?
ହଁ ହଁ
ଆମ ବଡ ଆକାରରେ ଆମର ଖଣ୍ଡା ପୂଜା ହୁଏ। ପୂଜା ବି ବଡ।
ହଁ ତମର ଠାକୁର ମାନେ କଣ ମୂର୍ତ୍ତି ମାନେ ବଡ ମୂର୍ତ୍ତି ନା ମାନେ
ନା ନା ଆମର ଆମର ଆ ଆସନ୍ତି ପରା ଛୋଟ ତମ୍ଭାର ଥାନ୍ତି ନଣନ୍ଦ ଭାଉଜ ନା ଏମିତି କଣ କୁହ।
ହଁ ଆମର ଆମର ବି ସେମତି ପେସେମ୍ ଆମର ସେ ବଡ ଠାକୁର। ହଁ ଯୋଉ ମେଢ କୁହନ୍ତି ଆମର ସେ ମେଢ ଆସେନି।
ଆଚ୍ଛା
ବିଦୁତ ଦୁର୍ଗାପୂଜା କଟକ ଭୁବନେଶ୍ଵରେ ବହୁତ ଫେମସ୍ କଲିକତାରେ ବି ବହୁତ ଫେମସ୍
ଆରେ ଦେଖ ଏଟା ତ ସମସ୍ତେ କରୁଚନ୍ତି କିନ୍ତୁ ଏଟା ତ ଆମ ଖଣ୍ଡାୟତ ମାନଙ୍କର ନା ଆଉ
ହଁ।
ନ ଆଉ
ଆଉ ତମ ଦେହ ସ ସବୁ ଭଲ ଅଛି?
ହଁ ଭଲ ଅଛି ବେଳେ ବେଳେ ଏଇ ଦେହରେ ଟିକେ ଆଲର୍ଜି ଫାଲର୍ଜି ବାହାରି ଯାଉଛି। ଆ ବସ୍ ଟା ଏବେ ଆଜି ଜୋରସେ ପକେଯାଇଚି ଆଜି ବର୍ଷାରେ ଭିଜି ଯାଇଥିଲି ଦିନରେ ଥଣ୍ଡା ଟା ଧରିଚି ଯେ ମୁଣ୍ଡ ଦେହ ତ ସବୁ ଦରଜ ମୋର
ଓହୋ।
ହୁଁ ମୁଣ୍ଡ ଟା ଟିକେ ବିନ୍ଧୁଛି ଜାଣିପାରୁନି କଣ କରିବି? ନା ମୁଣ୍ଡ ବିନ୍ଧା ମେଡିସିନ କଣ ଖାଇବି ଭଲ ନୁହେଁ।
ହଁ ସବୁବେଳେ ବି ମେଡିସିନ ଟା ଭଲ ନୁହେଁ ବାମ୍ ଫାମ୍ ଲ ଦେବେ ଭଲ ହେଇଯିବ।
ହଁ ସେଇଟା ଦେଖିବା ସେଇଟା କରିବି।
ହଁ। ବାମ୍ ଲଗେଇଦେଲେ ତ ଭଲ ହେଇଯାଏ ସେଇଟା ଟ୍ରାଏ କରିବ ବାମ୍ ଲଗେଇଦବ ଭଲ ହେଇଯିବ। ଆଉ ତମକୁ ଅ ମୁଁ କାଲି ଶୁଣିଥିଲି ତମକୁ ଅ ଚା କଫି ଭଲ ବନେଇ ଆସେ?
ଆରେ ହଁ ତମକୁ କିଏ କହିଲା?
ତ କାଇଁ ବନେଇକି ଦଉନା। ଡାକୁନା ଟିକେ ଘରକୁ କି ବନେଇକି। କେମିତି ତମେ କଣ ତମ ଚାରେ ରେ ଏମିତି ତମେ କଣ କର କି ତମର ଏମିତି ମାନେ ପ୍ରସିଦ୍ଧ ମାନେ ମାନେ ବହୁତ ଭଲ କର ମୁଁ କର ମୁଁ ଶୁଣିବାକୁ ପା
ନା ନା ସେମିତି ବହୁତ ଭଲ ନୁହେଁ ଆ
ଆମକୁ ବି ଟିକେ ଶିଖେଇ ଦଉନା ଆମେ ବି କେତେବେଳେ ଘରେ କରିକି ପିଇଦବୁ।
ନା ନା ମାନେ କଣ କହିଲ ଆକ୍ଚୁଆଲି ଆମ ଘରେ ଚା ଟା ସବୁବେଳେ ମୁଁ ବନାଏ ହେଲା କି ଆଉ ଯିଏ ଆସିଛନ୍ତି ଲୋକଙ୍କ ଘରେ ମେ ବି ଟିକେ ଅଧିକ ପାଣି ପକଉଥିବେ।
ହଁ।
ଆଉ କ୍ଷୀର ଟା ମେ ବି ଭଲ କ୍ଷୀର ହେଇନଥିଵ।
ହଁ କିନ୍ତୁ କ୍ଷୀର ଟା ଏଇଆ ଖାଣ୍ଟି କ୍ଷୀର ଟା କରିଲେ ହୁଁ ବେଶୀ ତାର ଅ ଭଲ ଇଏ ଆସେ ଅମୁଲ ରେ କର କି କ୍ଷୀରରେ କର ମାନେ ସେଟା କଲେ ଭଲ।
ହଁ ଆଉ ଆମର ଚା ପତି ଟା ବାହାରୁ ଆସେ ଆଜ୍ଞା। ଚାହା ପତି ଟା ଆମର ବାହାରୁ ଆସେ ଆମର ଓଡିଶାର ନୁହେଁ ମୁଁ ସେଇଟା ବାହାରୁ ଫରେନରୁୁ ଆମେ ନା ନା ମାନେ ମାର୍କେଟ କଣ ମିଳିବନି ଆମର ସେଟା ଫରେନରୁ ଆକ୍ଚୁଆଲି ଆସେ ମାନେ ସେ ଜଣେ ଆମର ଭାଇ ଅଛନ୍ତି ସେ ଆଣନ୍ତି ଭାଇ ଭଉଣୀ ଦି ଜଣ ହଁ ଏକାଥରେ ତ ବର୍ଷକର ନେଇ ଆସିିଥିବେ ଆଉ ଆମର ସେଇଆକୁ ରଖିବେ ତା ବାସ୍ନା ଟିକେ ଅଲଗା ଆଉ।
ହଁ ହଁ।
ମୁଁ ଟିକେ ଭଲ କରିକିଦିଏ ଆଉ ତମ ସେପଟୁ ଘର ଗାଁ ସାଇଡରୁ ଯେତେବେଳେ ଆସିଛନ୍ତି କିଛି ଲୋକ ଆମ ଘରକୁ ସେମାନେ କୁହନ୍ତି କହିବେ ଆ ତମ ଝିଅ ଟା ବଢିଆ ଚା ବନଉଛି।
ଓ ଆଚ୍ଛା କଣ ଗୋଲାପ ଫୋଲାପ ଗୋଲାପ ଫୋଲାପ ପକେଇ ଦେଇକି କରୁଛ ନା କଣ?
ନା ନା ଏ ହେଇପା କହିଲି ଚା ପତିର କମାଲ ଏ ଚା ପତିରେ ସବୁ ଥିବ ଯାହା ବି ହଉ ସେଟା ମୁଁ କହିଲି ନା ଫରେନରୁ ଆସୁଛି ତ।
ହଁ ଚା ଚା ପତି ଟାବି ଗୋଟେ ଆଡଭଟାଇଜ୍ ହେଇଗଲା ମୁଁ ଯାଇକି ସମସ୍ତଙ୍କୁ କହିବି ସେମାନେ ଚା ପତି କିଣିବେ?
ହଁ ସେଇଟା କଣ ଏଠି ମିଳେ ଆମ ଏଠି ମିଳିବନି। ଓଡିଶା ବାହାରେ ମିଳିବ ଭାବିବ ଇଣ୍ଡିଆରେ ମିଳିବ କିନ୍ତୁ ଓଡିଶାରେ ମିଳିବନି ଆଉ
ହଁ ସେତ ଅସୁବିଧା ଆଉ
ହଁ।
ଆଉ କଣ ରୋଷେଇ ବାସ ସବୁ ବନେଇ ଶିଖିଛନ୍ତି ରୋଷେଇ କରି।
ହଁ ରୋଷେଇ ସେମିତି ଟିକେ ଟିକେ ଶିଖିଛି ମାନେ ଚଳନୀୟ। ଘରେ କାହାକୁ ଉପାସ ରଖିବିନି ଚଳନିୟ ଆଉ ହଁ। ହଁ ତମେ ତମେ ଶିଖିଛନା?
ନାଇଁ ମୁଁ ଖାଲି ମ୍ୟାଗି ପାସ୍ତା ଏଇ ସବୁ ବନେଇ ଶିଖିଛି ଚକୁଳି ପିଠା ଯୋଉ
ତମ ଭଉଣୀ ଆଜି କହୁଥିଲେ କି ତମେ ଭଲ ମ୍ୟାଗି ଗାଳେ ବନେଇ ପାରୁଛ ମ୍ୟାଗି ପରଟା ବଢିଆ କରୁଛ?
ହଁ ସେଇଟା ମୁଁ କରିପାରେ ଆଉ ନହେଲେ ଆଉ କିଛି ଘର ଆଉ କିଛି ତରକାରୀ ପ୍ରକାରୀ ସେ ସବୁ ହଉଛି ଚିକେ ମାନେ ଦେଖିଲେ ହବ କିନ୍ତୁ ମୁଁ କେବେ କରିବାକୁ ମନ ଦେଇନି ଆ ମମି ତ ଅଛି ସବୁ କରିଦଉଛି ଆ ମୁଁ ସେ ଆ ଆଉ କିଛି କରୁନି।
ଆଚ୍ଛା ଆଛା।
ହଉ। ତାହେଲେ ତମେ କିଛିଟା ଯାହା ହଉ ଶିଖି ଯାଇଛ।
ହଁ ନ ଶିଖିଲେ ଆଗୁକୁ କୋଉଠି କଣ କହିଲ? ମୋ ମା ବେଳେ ବଳେ ଘରେ ରହୁନି ପୁଣି ବେଳେ ତା ଦେହ
ଓ ହୋ ହଁ ହଁ ହଁ ହଁ। ତ ସେଥିପାଇଁ କେତେବେଳେ ବନେଇ ଦଉଛୁ ଆଉ ହଁ ମୁଁ ବି ସେୟା ଭା ଟ ଟ୍ରାଏ କରେ ମୋ ମମି ଯେତେବେଳେ ମାମୁ ଘରୁ ଯାଇଥିବ କି କଣ? ମୁଁ ବି ଯି ଯଦି ମନ ହେଲା ତା ବନେଇକି ଦେବି ନହେଲେ ବାପାଙ୍କୁ ପଖାଳ ଘରେ ଦେବି ଆଳୁ ସିକ ସିଝେଇ ଦେବି। ପୋଟଳ ହଉ କି ବିଲାତି ହଉ ଇଏ କରିଦେବି ମୁଁ କ କରିଦେଲେ ନା ବାପା ସେମିତି କିଛି ଡିମାଣ୍ଡ କରନ୍ତିନି କେଟା ଖାଇପାରନ୍ତି ଜାଣିଛନ୍ତି ଝିଅ ତାଙ୍କର କିଛି କରି ମୁଁ ବି ଆଉ ତ ସେଥିପାଇ ଡିମାଣ୍ଡ କିଛି କରନ୍ତିନି ବାସ କୁହନ୍ତି କି ହ ଯାହା କରୁଛୁ କର। ମତେ ଦେଇଦେ ମୁ ଖାଇବି। ସକାଳେ ବେଳେ ବେଳେ ସେ ସ୍କୁଲ ଯାଇ ଯାଆନ୍ତି ସେଠି ଶିଖି ଦିଏ ମାନ ଖାଇବା ଖାଇଦିଅନ୍ତି ସେଠି।
ଆଛା ଆଚ୍ଛା ହଁ।
ତାପ ମୁଁ ମମି ବି କୁଆଡେ ଛାଡ଼ିକି ବେଶୀ ଦିନ ରୁହେନି। ଚାରି ଦିନି ରହିବ। ହଁ ଆଉ। ନା ହୋ ତମେ ତ ଭଲ ଶିଖି ଯାଇଛ ତମେ ମାଆଙ୍କୁ କାମରେ ସାହାଯ୍ୟ କରୁଛ। ମୁଁ ନହେଲେ ବାକି ଘର ଝଡାଝଡି ଆଉ ବାକି କାମ ସବୁ ମୁଁ କରିଦିଏ। ଖରାରେ କରିକି ଝଡାଝଡି ହଁ। ସେଗୁଡା ମୁଁ କରିଦିଏ ମୋର କିଛି ଅସୁବିଧା ନାହିଁ। ହେଲେ ଏ ରୋଷେଇ ବାସ କଥା କହିଲେ ମତେ ଜର ପୁରେଇବ। ମୁଁ କହିବି ନା ନା ମୁଁ କହିପାରିବିନି। ଆଉ ଠାକୁର ସକାଳୁ ଡେଲି ଗାଧେଇ କି ଠାକୁରଙ୍କ ପାଖକୁ ଯାଉଛି। ଠାକୁରଙ୍କୁ ଆସିିକି ଠାକୁର ପୂଜା କରୁଛି। ଏୟା କରୁଛି ତ ଆଉ ହଁ। ମୁଁ ଯାଉ ଚାରିଟା ବେଳକୁ ଯାଉଛି ଆମ ଯୋଉ ଗ୍ରାମ ଦେବତୀ ଅଛନ୍ତି ଆମ ଗାଁରେ। ଆ ସେଇ ଦେଖିକି ଯାଉଛୁ ଚାରିଟା ବେଳୁଆ ଯେମିତି ଆଳତି ଦେଖିକି ଆଉଛୁ। ଥର ମୁଁ ଭାବିଛିି ସକାଳୁ ବି ଯାଉଛି ଆଜିଠୁ ଷ୍ଟାର୍ଟ କଲି ସକାଳୁ ବି ଯିବା। ସଖାଳୁକୁ ଯାଉଛି ଅ ଆଳବି ଦେଖିକି ଆସୁଛି। ସନ୍ଧ୍ୟା ବେଳେ ବି ଆଳତି ଦେଖିକି ଆସୁଛି। ତାପରେ ଆସିକି ସନ୍ଧ୍ୟା ଦେଇକି ଦିଆର ହେଇକି ପ୍ରାର୍ଥନା କରିକି ଖାଇବା ପିଇବା ଖା କରିକି ବସୁଛୁ। କଣ ଟିପୁଛୁ ଏଇଆ ଆଉ।
ଆଚ୍ଛା ଆଚ୍ଛା।
ହଁ। ଆ ତମ ଦେହ ଘରେ ସମସ୍ତଙ୍କ ଦେହ ଭଲ ଅଛି।
ହଁ ଆମ ଘରେ ସମସ୍ତ ଦେହ ବି ଭଲ ଅଛି। ତମ ଘରେ?
ହଁ ଆମ ଘରେ ବି ସମସ୍ତଙ୍କ ଦେହ ଭଲ ଅଛି। ମତେ ଟିକେ ଥଣ୍ଡା ହେଇଯାଇଛି। ବରଫରେ ଗାଧଉଛି ଏତେ ଜୋରରେ ଗରମ ହଉଛି ଆଉ ରହି ହଉନି। ବରଫରେ ଗାଧେଇବାକୁ ପଡୁଛି। ବରଫ ମୁହଁରେ ମୁହଁରେ ଲଗଉଛି ଗାଧଉଛି। ସେ
ଭଲ ଆଉ ତମେ ପୁରା ଏ ଖରା ଦିନରେ ସବୁ ଯୋଉ ହୁଅନ୍ତିନି କଣ କହନ୍ତି ତୁ ଅଛ ନିଜର ଯତ୍ନ।
ହଁ ହଁ ହଁ। ହଁ ଆଉ ଯୋଉ ଗରମ ହଉଛି ନକଲେ ପୁଣି ହବନି। ଆଉ ବର ବରଫରେ ଗାଧଉଚ ମମି ମତେ ଡେଲି ପାଟି କରୁଛି ସବୁବେଳେ। କି କାହିଁକି ଏମିତି ତୁ ଇଏ କରୁଚୁ। ଗାଧଉଚୁ ଥଣ୍ଡା ଧରୁଚୁ ଇଏ କରୁଚି ସେ କରୁଚି। ଏମିତି କଉଛି ହେଲେ କଣ କରିବୁ ଗରମ ତ ହଉଛି ତ ଏଇ ସକାଳ ନଅଟାରୁ ଦଶ ଶ ଯୋଉ ଦିନ ପାଞ୍ଚଟା ପର୍ଯ୍ୟ ତ କିଛି ମାନେ ଘରୁ ବାହାରି ହଉନି। ତାପରେ ଯଦି ବର୍ଷା ପାଗ କଲା କି କଣ କଲା ସେ ଘରେ ବସିଲି ତାପରେ ସେ ଘରକୁ ଯଦି ବାହାରିଥିବ ଯାଇକି ଠାକୁରଙ୍କ କତିରେ ବସି ତି ସେଠି ଟିକେ ପାଣି ପବନ ପବନ ଟିକେ ଦଉଛି ଭଲ ଲାଗୁଛି। ଶାନ୍ତି ଲାଗୁଛି ବସି ହଁ ଠାକୁରଙ୍କ ପାଖରେ ମୁଁ ବସିକି ବୁଲିକି ଆସୁଛି ଆରାମସେ।
ତମ ବଡ଼ ଦିଦି ପୁରା ସୁନ୍ଦର ଦେଖାଯାଉଛନ୍ତି ଆଉ। ଆଜି ଦେଖିଲି ତାଙ୍କୁ ହଁ ଆରେ ତମଠୁ ସେ କେତେ ସୁନ୍ଦର ଦେଖାଯାଉଛି। ଯୋଉ ତମେ ଦି ଭଉଣୀ ଭଳିଆ ଦେଖା ଯାଉନା।
ଦେଖାଯାଉନି କିନ୍ତୁ ପ୍ରାୟତଃ ଯେତେବେଳେ ମୋ ମା ମାମୁଁ ଘରକୁ ଯାଏକି ଯିଏ ବି ଯୁଆଡ଼େ ଯାଏ ସବୁ ଦେଖିକି କୁହନ୍ତି କି ତମେ ଦି ଭଉଣୀ ପୁରା ଇକ୍ଵାଲ ମାନେ ତ ସମାନ ଦେଖିବାକୁ ତମ ଦି ଜଣ ପୁର ଜାଆଁଳା କିଏ ଏମିତି ବହୁତ ଜଣେ ବି ଆମକୁ ପଚାରିଚନ୍ତି ଆମକୁ। ନା ନା ଜାଆଁଳା ନୁହେଁଁ। ହେ ସେ ମତେ ତମେ ଦେଖିନ ନା ସେଥିପାଇଁ ଜାଣି ପାରୁନ ମାନେ ବହୁତ ବର୍ଷ ହେଲାଣି ଦେଖିନ ନା।
ତମର ମୋର ଚାଲିଥିଲା ସାଙ୍ଗସାଥି ସେତିକି ଆଉ।
ସେତିକି ତାପରେ ଆଉ ତମେ ଦେଖିନ ସେଥିପାଇଁ ଜାଣି ଜାଣିପାରୁନ। ଏବେ ଫେସ୍ କଟିଙ୍ଗି ବି ଯୋଉ କୁହନ୍ତି ଚେଞ୍ଜ ହେଇଗଲାଣିି ନା ହଁ ତ ସେ
ଏବେ କଣ ପଢ଼ା ପଢ଼ି ଚାଲିଛି ନା ଚାକିରି କରୁଛନ୍ତି।
ସିଏ ଏବେ ପାଠ ପଢୁଛି। ଆଚ- ହଁ -ହଁ-
ମୁଁ ଭଲ ତମେ।
ମୁଁ ମୋର ଏଇ ଗ୍ରାଜୁଏସନ୍ ସରିଲା ତାପରେ ଯେଇ ଦେବି। କ୍ୟାଚ ପ୍ଲାନ୍ ନାହିଁ ଦେଖିବା କଣ ହଉଛି ଆଉ।
ଚାଲ ଆମେ କୁଆଡ଼େ ଗୋଟେ ରଜ ନା ମୁଁ ହଉଚି ରଜ ଜ ଜ ଚାଲ ଆମେ ଏବେ କୁଆଡେ଼ ଗୋଟେ ବୁଲିଯିବା। ଖରା ଛୁଟି ଅଛି ସବୁ ଗାଁ ରେ ଅଛୁ। ମୋ ସାଙ୍ଗସାଥି ତମ ସବୁ ସାଙ୍ଗସାଥି ମୁଁ ଆଜି ଆମ ସ୍କୁଲ ଛୁଆ ସବୁ ବ୍ୟା ସେ ଚନ୍ତି କିଛି ନା ବ୍ୟାଚ ଫିଷ୍ଟି ଗୋଟେ କରିବା ସ୍କୁଲ ରେ।
ସ୍କୁଲରେ ବ୍ୟାଚ୍ ଫିଷ୍ଟି କଲେ ହବ ଯେ। ଏ ହେଲେ ସବୁ ଛୁଆ ମଙ୍ଗିବେ କି ନାଇଁ ତା କଣ କହି ହବ। କିଏ କୋଉଠି ବାହାରେ ରହୁଛନ୍ତି ତ ପିଲା ତ ଆମର ଏପଟେ ବାହା ବିି ହେଇ ସାରିଲେଣି।
ଆଚ୍ଛା ଅଧେ ତାହେଲେ ଆମ ସ୍କୁଲ ଛୁଆ